ହଁ ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ବସିଚି।
ଓହୋ ବର୍ଷା ହଉଚି ନା?
ନାଇଁ ଏବେ ବର୍ଷା ହଉନି ଉଠେଇନି ତ ମୁଲୁରୁ ବର୍ଷା। ଏମତି ଟିକେ ବାଦଳ ଟା କଳା କରିଚି ଏ ଜହ୍ନ ବି ତାରା ଦେଖା ଯାଉନାହାନ୍ତି।
ଅ ହୋ।
ହୁଁ ଛାତ ଉପରେ ଛାତ ଉପରେ ତଳେ ଏମିତି ଭାଇ ଅଛନ୍ତି ନା।
ଓ ହୋ।
ମୋ ଟା ଏଟା କମ୍ପ୍ଲିଟ୍ ହେଇଗଲେ ଏଟାରେ ମୁଁ ମେସେଜ କରିବି ଭାଇ ନମ୍ବର ଦେଇ ଭାଇଙ୍କ ମୋବାଇଲ ଆଣି ମୁଁ ଆଉଥରେ କଥା ହେବି।
ହଁ ହଁ ହଉ ହଉ ବଡ଼ ଭାଇଙ୍କୁ କଣ ବହୁତ ଡର ବୋଧେ।
ନାଇଁ ଡ଼ର ନୁହେଁ ଭାଇଙ୍କର ସେଠି ପଢୁଛନ୍ତି ନା ଏଠି କଥାବାର୍ତ୍ତା ବି ହେଇ ହବନି। ତାଙ୍କର ଆସା ଆସାଇନିମେଣ୍ଟ୍ ଦବାର ଅଛି ତ କାଲି। ସେଥିପାଇଁ ସେ ଲେଖିକି ପଢାପଢ଼ି ଟିକେ କରନ୍ତି ଆଉ ସେଥିପାଇଁ
ଓ ହୋ।
ତାପରେ ଆମର ବି ଏଠି ଘରେ ସବୁ ଏଇନା ଘରେ ତ ନା ଘରେ ସବୁଠି ଆମେ ବାହାରେ ଅଛୁ ନା
ଓହୋ ତମେ ବାହାରେ ଅଛବା ହଁ ହଁ ହଁ। ହଁ ସରି ମୋର ମନେ ନଥିଲା। ମୁଁ କହିଲି ଘରେ ଅଛ ବୋଧେ ମୁଁ ସେଇ ଲାଗି କହିଲି।
ଘରେ ଏଇନା କଣ ଘରେ ସବୁ ବସିକି ବାପା ଆମେ ଥିଲାବେଳେ ବାପା‌ ମୋବାଇଲ ଦେଖନ୍ତି। ଏଇ ଆମର ଅଛି ଯୋଉ ମହିଷାବଧ ଯଉ ମୁଁ ଦୁର୍ଗା କରିଥିଲି। ତାପରେ ମହାଭାରତ ଦେଖନ୍ତି କି ରାମାୟଣ ଦେଖନ୍ତି। ଆମର ଧାର୍ମିକ ଯୋଉ ଇଏ ଆମର ଅଛି ସେଟା ଟିକେ ଦେଖନ୍ତି ହନୁମାନଙ୍କ ବିଷୟରେ। ତାକୁ ଦେଖନ୍ତି। ତାପରେ ଏମିତି ଦେଖନ୍ତି ଆଉ, ତାପରେ ଦାଦା ତାଙ୍କର ଦେଖନ୍ତି ଦାଦା ଆମର ତ ଭଲା ବଜ ଶିଖାନ୍ତି ସ ଦେଖନ୍ତି ତବଲା ବଜାନ୍ତି କିଏ ତାପରେ ଗୀତ ତିହିଡି ଦେଖନ୍ତି। ଆଉ ଆପଣଙ୍କର କଣ ମାନେ ସେମତି ଆମର ମୋର ଯେମତି ହେବି ଏମିତି ଗୋଟେ ଜି ଏ ସିଙ୍ଗିଙ୍ଗ ପାଇଁ ମଧ୍ୟ ସବୁବେଳେ ଭ ଭଲ ଲାଗେ ଆପଣଙ୍କର କଣ ଏମିତି?
ନାଇଁ ମୋର ଏମତି କିଛି ଗୋଟେ ଷ୍ଟୋରି ବୁକ୍ ଫୁକ୍ କି ଉପନ୍ୟାସ ଏଇଗୁଡା ମତେ ପଢିବା ପାଇଁ ଭଲ ଲାଗେ ବସିକି।
ଆଉ କଣ ମାନେ ହବି ଗୋଟେ ଷ୍ଟ୍ରଙ୍ଗଲି ମାନେ ମତେ ଏମତି ମୁଁ ଗୀତ ଗାଇବା ଭଲ ଲାଗେ ତାପରେ ବୁକ୍ସ ପଢେଇକୁ ଭଲ ଲାଗେ ତାପରେ କ୍ରିକେଟ ଖେଳି
ହଁ ନାଇଁ ନାଇ ଖେଳ ଫେଳ ଆମର ଆଉ କଣ ଖେଳ ଫେଳ ଅଛି କି ଆମର ସିନା ମତେ ହେଇବା କୁହୁଚି ବା ଷ୍ଟୋରି ବୁକ୍ ସେ ଯୋଉ ଉପନ୍ୟାସ ଅ ଏଇ ଉପରେ ମତେ ପଢିବା ପାଇଁ ଟିକେ ଭଲ ଲାଗେ।
କିଚେନରେ ରୋଷେଇ କରିବାକୁ କଣ ଟା ଭଲ ଲାଗେ?
ରୋଷେଇ କରିବାକୁ କ ସେମିତି କିଛି ଭଲ ଲାଗେ କହିପାରିବିନି। ସବୁ ତ କରୁଚି କରି କରି ତ ବିରକ୍ତ ଲାଗିଲାଣି, ଏବେ ମନ ହଉଚି ମ ମୁଁ ଟିକେ ନ କରନ୍ତି କି ଆଉ କିଏ ଟିକେ କରିକି ଦିଅନ୍ତା, ଖାଆନ୍ତି ବସିକି।
ରୋଷେଇ ଆଉ ଯୋଉ ଦିନ ମନ ହୁଏ ରୋଷେଇ କରିବା ପାଇଁ ପୁରା ମୁଡ ଥିବ ମାନେ ମୁଁ ତାପରେ ତାପରେ ଭାବିକି କରିଚାଲିଥିବି କଣ କଣ। ପୁରା ମନ ଥିବ ଯଉ ଦିନ।
ମୁଁ ସକାଳେ କଲି ଭାଇଙ୍କି
ହଁ କୁହ।
ହେଲେ ମୁଁ ସକାଳ ବଳ ରୋସ ଭାଇଙ୍କି କହିବି ବୋଲି ମୋର ଦଶଟା ହେଇଗଲା। ତମେ ଯାଅ। ଏବେ ରୋଷେଇ କର ମୁଁ ଯାଉଛି ସାତ ପରେ ପନ୍ଦର ଟା ଖଣ୍ଡେ କରିଦେଇ ଆସିବି ଆଜି।
ହୁଁ ହୁଁ। ଓହୋ ରାତିରେ କଣ ରୋଷେଇ ତାହେଲେ କିଏ କରିବ ରୋଷେଇ?
ଭାଇ ଆମର କିଛି ନାହି ଡାଲି ଭିଜେଇ ଦେଇିଛନ୍ତି। ଉଁ କଖାରୁ ଯା ଅଛି ଟମାଟ ଅଛି। ଆଉ ଗାଜର ଟିକେ ଅଛି। କ ଚିକେନ ମୁଁ କରିଥିଲି ଗୋଟେରେ ଗୋଟିରେ କରିଥିଲି ଆଣିକି ତାକୁ ଆମେ ତିନି ଭାଇଙ୍କୁ ଖାଇଥିଲୁ ଆଉ ଅଛି। ତାକୁ ଦେଖିବା ଆଉ ଟିକେ ଗରମ କରି ଇଏ କରିଦେଇ
ହଁ ହଁ।
ଡାଲ ଟିକେ କରିଦେଇ ଖାଇଦବା ଆଉ।
ହଁ ହଁ ହଁ ହଁ। ତିନି ଜଣ ଯାକ ଅଛ ମାନେ ମିଶି ମାସିକି କରିଦବ ଆଉ କଣ। ହଁ ହଁ।
ଆପଣଙ୍କର ଆଜି କଣ ରୋଷେଇ?
ହଁ ଆଜି କଣ ସେ ବା କହୁଛି ଆସିନଥିଲେ ମୋ ହଜବେଣ୍ଡ ଆସ ନଥିଲେ ଥାଇ ମୁଁ ଏ ଅଣ୍ଡା ତରକାରୀ କରିଥିଲି ଅଛି ଆଉ ହେ ଯୋଉ ମିକ୍ସ ତରକାରୀ ଯୋଉଟା ବି ସେଇଟା ବି ଅଛି ଆଉ ଗରମ କରିଦେବି ରୁଟି ଖାଲି କରାହବ। ଖାଇବୁ ଆଉ।
ଆଜ୍ଞା।
ହଉ ଆଉ ତମକୁ କଛି ଉପନ୍ୟାସ ଭିତରେ ସେଇଟା କଣ ସବୁ ପଢିବା ପାଇଁ ମାନେ ପଢିଛ କି ପଢିବା ପାଇଁ ଭଲ ଲାଗେ?
କହିଲ।
ମାନେ କୌଣସି ବୁକ୍ ଫୁକ୍ ପଢିବାକୁ ଭଲ ଲାଗେ ନା?
ହଁ ବୁକ ଫୁକ ଭଲ ଲାଗେ ମୁଁ କହିଲି ଆମର ଅଛି ଯୋଉ ଆଠ ମାଣ ଗୋଟେ ନାଇଁ ତ ତିକି ଆମର ଯୋଉ ବାଲିଯାତ୍ରା ଛଅ ମାନେ ଆଠ ଗୁଣ୍ଠ। ତାପରେ ଏଠି ଥିଲି ଚାରଟା ମୁଁ ଆଣିଥିଲି ବାଲିଯାତ୍ରା ପଡିଆରୁ।
ହଁ ହଁ।
ଏବେ ଏଇ ବର୍ଷ ଏଇ ଉଁ ଗଲା କାର ବାଲିଯାତ୍ରା ରୁ। ଆଜ୍ଞା ନାଇଁ ନାଇଁ ଫ୍ରି ସିଷ୍ଟମ ଷ୍ଟୁଡେଣ୍ଟ ମାନଙ୍କୁ ମିଳୁଥିଲା। ଫ୍ରିରେ ହେଲା ଉଁ ଜଣକା ଛଅଟା ଲେ ଏ ଜଣକା ଛଅଟା ଲେଖେ ଆଉ ମୁଁ ଯାଇକରି ଆଣିଥିଲି ହେରି ତିନି ଜଣଙ୍କ ଯାଇଥିଲୁ। ତିନି ଜଣ ଯାକ ଅଲଗା ଅଲଗା ଟପିକ ରୁ ଆଣିଥିଲୁ ହେରି ତିନି ଜଣ ସବୁ ବହି ଆଉ।
ହୁଁ ହୁଁ। ମୁଁ ପଢିଥିଲି ମୁଁ ମତେ ହଁ।
କଣ ଟେ ପଢ଼ିଥିଲେ ଆପଣ?
ନାଇଁ ମତେ ସେଇ ଛଅ ଉଁ କହୁଚି ପା ଯୋଉ ଉଁ ଫକିର ମୋହନ ସେନାପତିଙ୍କର।
ଆଜ୍ଞା ଆଜ୍ଞା ଫକୀର ମୋହନ ସେନାପତିଙ୍କର।
ଛଅ ମାଣେ ହଁ ଛଅ ମାଣେ ଆଠ ଗୁଣ୍ଠୁ ଆଉ ଗୋଟେ ଅଛି ପାନ ଗୁଆ ଖଟ ସିଏ କବି କିଏ ମୋର ମନେ ପଡୁନି ପାନ ଗୁଆ ଖଟ ଗୋ ଗୋଟେ ଅଛି ଉପନ୍ୟାସ ଆଉ ଗୋଟେ ଏଇ ଯୋଉ ବିଭୂତି ପଟ୍ଟନାୟକଙ୍କର ଅଛି। କଣ କହିଲ ବଧୁ ନିରୁପମା? ହଁ ସେଗୁଡ଼ା ସବୁ ତମେ ଜାଣିିନଥିବ ହଁ ମାନେ ବଢିଆ ଉଁ। ଉଁ ମାନେ ଉପନ୍ୟାସଟା। ମୁଁ ହେଟାକୁ ଉଁ ମାନେ ଦିଥର ଭଳିଆ ମୁଁ ପଢିଥିବି ଏତେ ଏତେ ମୋଟା ବହିଟା। ଉପନ୍ୟାସ ତାର ତ ମୋଟା ବହିଟା। ମୁଁ ତାକୁ ଉଁ ମୁଁ ତାକୁ ଦିଥର ଖଣ୍ଡେ ପଢିିଚି ମାନେ ପ୍ଲସ ଟୁ ପରେ ଯୋଉ ଉଁ ଗ୍ୟାପ ଟାଇମ ଟା ରେଜଲ୍ଟ ବାହାରିଲା ପର୍ଯ୍ୟନ୍ତ। ହେଲା ମୋର ସେତେବେଳକୁ ମାନେ ବହି ପଢିବାକୁ ମତେ ମାନେ ସେତେବେଳଠୁ ଭଲ ଲାଗେ କି ମେଟ୍ରିକ ପରେ ଆମ ଆମ ବେଳକୁ ତ ଆଉ ସେତେବେଳୁକୁ ନଥିଲା ଯେ ଏତେ ଏ କ କହିଲ କି ଉଁ ଆ ମାନେ ମେଟ୍ରିକ ରେଜଲ ପେ ମେ ସାଙ୍ଗେ ସାଙ୍ଗେ ଯେମିତି ସମର କୋର୍ସ କରିଦଉଛନ୍ତି ସବୁ।
ଆଜ୍ଞା ଆଜ୍ଞା ସମର କୋର୍ଷ କରିଦେଉଥିଲେ ଏକ୍ଜାମ୍ ସରିଲା ମାନେ ସମର କୋର୍ସ।
ହଁ ଆମ ବେଳକୁ ସେତେଟା ନଥିଲା ଏତେ ଥିଲା ଏମିତି ସବୁ କରୁନଥୁଲେ ଏମିତି। ଆଁ ତ ଟାଇମ ଟାରେ ଯୋଉ ଗ୍ୟାପ ଟାଇମ ଟା ରହିଲା ସେଇଥିରେ ବସିକି ସେ ଉପନ୍ୟାସ ଗୁଡା ସବୁ ବସ କି ପଢିବା ମୋ ବଡ ନନା ଯିଏ। ସିଏ ଉଁ ଯୋଉ ବି ଏ କରିଥିଲେ ଓଡିଆ ଅନର୍ସ ରଖିଥିଲେ ତ ତାଙ୍କର ସବୁ ସେଇ ବହି ଗୁଡା ଆମର ପୁରା ଗୋଟେ ବାକ୍ସରେ ଭର୍ତ୍ତି ହେଇକି ଥିଲା ମୁଁ ହେଗୁଡା କାଢ଼ିକି ସବୁ ଗୋଟେ ଗୋଟେ ପଢେ। ପ୍ରତିଭା ରାୟଙ୍କର ଉଁ ଥିଲା ଯାଜ୍ଞ ସେନୀ।
ନାଇ ନାଇ ଯାଜ୍ଞ ସେନି ଟା ମୁଁ ସେ ବହିଟା ବି ଆଣିଚି ଯାଜ୍ଞ ସେନୀ ମୋ ପାଖରେ ଅଛିି ବ।
ହଁ ସେଇଟା ଉଁ ହଁ।
କାରଣ ମୁଁ ଆଣିଥିଲି ସେ ଯାଜ୍ଞ ସେନୀ ଟା ମନେ ଅଛି ଆଣିଛି ଆଉ ଛଅ ମାଣ ଆଠ ଗୁଣ୍ଠୁ ବହିଟା ଏଟା କାରଣ ଛଅ ମା ଏମିତି ଷ୍ଟୁଡେଣ୍ଟ ଅଛନ୍ତି ସେ ଜାଣିନାହାନ୍ତି ଫକୀର ମୋହନ ସେନାପତିଙ୍କର ଛଅମାଣ ଆଠ ଗୁଣ୍ଠ ଗୋଟେ ଟପିକଟେ ଅଛି ଅଛି ବୋଲି।
ହଁ- ହଁ।
ଯାଏନା ଆମର କମ୍ପିଟେଟିଭ୍ ଯୋଉ ଉଁ-ଉଁ-ଉଁ-ଉଁ ହଁ ସେ ଆମର ଅଛି ଯୋଉ ଆମର ଓଟି ଇଟି ହଉ ସିଟି ‌ଇଟି ହେଉ ଏଗୁରାକ ଏକ୍ଜାମରେ। ଆଠ ମାଣ ଛଅ ଗୁଣ୍ଠ ଫକିର ମୋହନ ସେନାପତିଙ୍କର।
ହଁ- ହଁ।
ଅଛନ୍ତି ତାପରେ ସଚିଦାନନ୍ଦ ରାଉତରାୟଙ୍କର ଗୋଟେ ବହି ଅଛି ଆଣିଚି। ସେଇଟା, ଆଜ୍ଞା? ହ୍ୟାଲୋ।
ଆଜ୍ଞା-ଆଜ୍ଞା-ଆଜ୍ଞା କୁହନ୍ତୁ ଶୁଭିଲା।
ହଁଅ-ଅ ମୁଁ କହିଲି ମାନେ ସେଇ ବିଷୟରେ ଜାଣିବା କଥା ସେ ରାଇଟରମାନଙ୍କ ଲେଖା ପଢିବା କଥା ଜାଣିବା କଥା।
ଆଜ୍ଞା, ତାପରେ ବି କିଏ କୋଉ କାହାକୁ କଣ ସମ୍ବଥନା ଦିଆ ହେଇଚି। ଫକୀର ମୋହନ ସେନାପତିଙ୍କି କୋଉ ସମ୍ବଧନା ଦିଆଯାଇଛି ଆଉ ଶାରଳା ଦାସଙ୍କୁ କୋଉ ସମ୍ବଧନା ଦି ଦିଆହେଇଛି ତାପରେ ଆମର ଯେ ସବୁ କବି ଅଛନ୍ତି ତାଙ୍କର ଗୋଟେ ଯୋଉ ସମ୍ବଧନା ଦିଆହେଇଛି। ମୁଁ ୟୁଟ୍ୟୁବରେ ଦେଖୁଥିଲି ସଟ ଭିଡିଓଗୁରା ତାପରେ ବି ଟପିକରେ ଲେଖା ମୁଁ ବି ନୋଟ୍ ଗୋଟେ ଲେଖିଦେଇଛି ଏଇ କବିକି ଏଇଟା ସମ୍ବଧନା ଦିଆଯାଇଛି ଏଇ କବିକି ଏଇ ସମ୍ବଧନା ଦିଆହେଇଛି।
ହୁଁ -ହୁଁ- ହୁଁ।
ତାପରେ ଆପଣଅ-ଅ-ଅ ଆମର ଯୋଉ ଅଛି ରାମାୟଣ, ରାମାୟଣ ଭିତରେ କୋଉ ଟପିକଟା ଭଲ ଲାଗେ?
ଏ ରାମାୟଣ ଭିତରୁ ଭଲ ତ ଲାଗେ ଛୁଆଦିନେ ସେତେବେଳେ ଆଜିିକାଲିକା ଛୁଆ କଣ ସେମ୍ ସେଗୁଡା। ସେ ବିଷୟରେ ଜାଣୁଛନ୍ତି କି ଦେଖୁଛନ୍ତି କି ମୋତେ ତ ଭଲ ଲାଗେ ରାମାୟଣ କୋଉ ଟପିକଟା ଆକ୍ଚୁଆଲି ମୁଁ କହିପାରି କିନ୍ତୁ ଭଲ ଲାଗେ ତ ପୁରା, ଫାଷ୍ଟରୁ ବେଶୀ ଯୋଉ ଦେଖାଏ କଣ କହିଲେ ଯୋଉ ଶୀତ୍ ତାଙ୍କୁ ରାବଣ ନେଇଯିବା ଉଁ ହଁ। ଅଁ ସେଇ ସେଇ ହଁ ସେଇଯେ ହେଇ ଏଟା ଭଲ ଲାଗେ ତାପରେ ଭଲ ଲା ଆଗେ କୋଉଟା କହିଲ? ରାମଚ ଆସିବେ ଯୋ ଅଯୋଧ୍ୟାକୁ ଫେରବେ। ଅଗ୍ନି ପରୀକ୍ଷା ଦେବେ ତାପରେ ଫେରିବେ ଅଁ ସେଇଟା ଭଲ ଲାଗେ ଆଉ, ଲବ ହଁ ଲବ କୁଶଙ୍କ ଜନ୍ମ ଭଲ ଲାଗେ, ଆଉ ଭଲ ଲାଗେ ସେ
ନା ମୁଁ ରା ରାମଚନ୍ଦ୍ର ଅଯୋଧ୍ୟାକୁ ଫେରିବେ ଦେଖିନି ଆଉ ସୀ ସୀତାଙ୍କ ଅପହରଣ ଯୋଉଟା ଅପହରଣ କଲା ସେଟା ଦେଖିଛି କିନ୍ତୁ ମେତେ ଭଲ ଲାଗେ ଯେତେବେଳେ ରାମଚନ୍ଦ୍ର ହନୁମାନଙ୍କୁ ଠାବ କରିଦେଲେ ମୁଁ ଦେଖ୍ ତାଙ୍କର ଚିହ୍ନା ପରିଚୟ ହେଲା
ହଁ।
କାରଣ ହନୁମାନ ତାଙ୍କୁ ଅଭିଶାପ ମିଳିଥିଲା କି ତୁ ଯୋଉ ବରଦାନ ପାଇକି ଏମତି ହଉଚୁ ସେ ବରଦାନ ତୁ ଭୁଲିଯିବୁ ରାମଚନ୍ଦ୍ରଙ୍କର ଯେତେବେଳେ ଦରକାର ସେତେବେଳେ ତୋର ମନେ ପଡିବ।
ଓହୋଃ ହଁ ଇଏ
ତାଙ୍କୁ ଋଷି ଦେଇଥିଲ, ଏଇ ତାଙ୍କୁ ରା ସିଏ ଗୋେ ୠଷି ଧ୍ୟାନରେ ବଇଥିଲେ ତାଙ୍କ ଧ୍ୟାନ ଭଗ୍ନ କରିଥିବାରୁ ସେ ତାଙ୍କୁ ଅଭିଶାପ ଦେଇଥିଲେ।
ଓହୋଃ ହଁ ତାପରେ
ତାପରେଏ-ଏ ତାଙ୍କୁ କିଏ ଆମର ଅଛନ୍ତି ଯୋଉ ଜାମ୍ବବାନ
ହଁ।
ଜାମ୍ବବାନ ବୋଲି ଯିଏ ଅଛନ୍ତି! ବେଳେ ସମୁଦ୍ର ଲଘନ କରିକି ଯିବେ ଆମର-ଅ ହନୁମାନ, ସେତେବେଳେ ତାଙ୍କୁ ଏଇ କାଣ ଟା କହିବେ ଆଉ। ତାପରେ, ହନୁମାନଙ୍କର ସବୁ କଥାଗରା ମନେ ପଡିବ। ତାପରେ ମନେ ପଡେ, ତାଙ୍କ ଶକ୍ତିଗୁରା ତାଙ୍କର ଯୋଉ ବରଦାନ ଅଭିଶାପ ପଡିଥିଲା। କି ଏମିତି ଏମିତି ହ ରାମଙ୍କର ଦରକାର ବେଳେ ଆପଣଙ୍କର ଅଭିଶାପ ମୁକ୍ତି ହେବେ। ତାପରେ, ଯିବି ହନୁମାନ ଯୋଉ ଆଜ୍ଞା।
ହଁ, ହଁ କୁହ ଶୁଣୁଛି।
ତାପରେ, ହନୁମାନ ଯୋଉ ଯିବେ ଆମର ସମୁଦ୍ର ଲଙ୍ଘନ କରିକି ଗୋଟେ ରାକ୍ଷସ ଅଛି, ରାକ୍ଷସୁଣି ତାକୁ ମୁତ ବି କରିବେ।
ହଁ, ହଁ।
ତାପରେ, ଯେତେବେଳେ ଆମର ଅଙ୍ଗଦ ଯିବେ, ଫାଷ୍ଟେ ରାମଚନ୍ଦ୍ର ଗଲେ। ଯଉ ହ ହଇରାମା ହନୁମାନ ଗଲେ ଲଙ୍କା। ରାବଣ ଭାବିଲା କି ଯେ କି ଯେ ରାମଙ୍କ ଗ୍ରୁପ ରେ, ହନୁମାନ ବୋଲି ଜଣେ ଖାଲି ଖାଲି ଯୋଦ୍ଧା ଅଛି କି?
ହଁ, ହଁ।
ସେଥିପାଇଁ ହନୁମାନ କହିଲେ, ମୁଁ ନ ଯିବି ଏଥର। ଅଙ୍ଗଦ ଯାଉ।
ହଁ, ତାପ ଥର ଆଙ୍ଗଦ ଗଲେ।
ଅଙ୍ଗଦ ଗଲେ। ଅଙ୍ଗଦର ଗୋଟେ ପାୱାର ଅଛି, କି ଯେ ତା ଗୋଡକୁ କେହି ଉଠେଇ ପାରିବି ନାହିଁ।
ହଁ, ହଁ, ହଁ।
ଅଙ୍ଗଦ ଅଙ୍ଗଦ ତାଙ୍କ ରାଜ୍ୟ ସଭାରେ କହିଲା, ଯୋଉ ତାଙ୍କ ସଭା ହେଲା। ଅଙ୍ଗ ଯାଇ ଥିଲା ଯୋଉ ନିମନ୍ତ୍ରଣ ଟା, କଲା ଯଦି ତମେ ମୋ, ଗୋଡକୁ ଉଠେଇ ଦବ ଆମର ହାଇଲୁ ମାନେ ଆମ୍ ଆମେ ରାମଚନ୍ଦ୍ରଙ୍କର, ଆମ ସେନା ନେଇକି ଆମେ ଯିବା ହାରି ଆମର ଅଯୋଧ୍ୟା।
ହଁ, ହଁ।
ତାଙ୍କର ଯେତେ ଅଛନ୍ତି, ମାନେ ରାବଣ କୁ ଛାଡିକି ସମସ୍ତେ ଆସିଲେ। ରାବଣ ପୁତ୍ ର ସେ ମେଘନାଦ ଠୁ ଧରିକି ଯେତେକ ଅଛନ୍ତି, ତା ପାଦୁଇକି ହଲେଇ ପାଇଲେନି କି ଉଠେଇ ପାଇଲେନି।
ହଁ, ହଁ।
ଅଙ୍ଗଦ ନିଜେ ରାବ-ରାବଣକୁ ଆହାନ କରି ଡାକିଲେ ଉଠେଇଆକୁ ଅଙ୍ଗଦର ହେତେବେଳେ ମନେ ପଡିଗଲା ଯେ, ଇଯେ ସିଏ ତ? ଉୁଁ, ମାନେ ଆମର ଶିବଙ୍କର ଯୋଉ ହିମାଳୟ ପର୍ବତକୁୁ